ହଁ ଏତେ ଭଲ ଲାଗେ ଆଗରୁ ଖେଳିବା ପାଇଁ ସେ ଦୋଳି। କିନ୍ତୁ ମାନେ ଆଉ ଏ ମଜା ନାହିଁ ଆଗରୁ ଆମ ଗୋଟେ ଚକ୍ରି ଦୋଳି ଲାଗେ ଜାଣିଛ ନା? ହ୍ୟାଲୋ।
ହଁ, ହଁ ଚକ୍ରୀ ଦୋଳି ମୁଁ ବି ଦେଖିଛି ସେ ଦୋଳିଟା।
ତୋମେ କେବେ ଖେଳିଛ ଚାକ୍ରୀ ଦୋଳି?
ଖେଳିନି କିନ୍ତୁ ଦେଖିଚି ସେ ଦୋଳି।
ଏତେ ଭଲ ଲାଗେ ମୁଁ ଦି ବର୍ଷ ଭଳିଆ ଖେଳିଚି। ଉଁ, ଆଁ, ମୋର ଗୋଟେ ସାଙ୍ଗ ଅଛି
ମୋର ଗୋଟେ ସାଙ୍ଗ ଅଛି, ତାଙ୍କ ଘର ବାଡିରେ ଲାଗେ ଚକ୍ରୀ ଦୋଳି। ତାଙ୍କ ଭାଇ ମାନ ସବୁ ମିଶିକି ଲଗାନ୍ତି। ଗୋଟେ ମାନେ ଗୋଟେ ଅଁ, ଗୋଟେ ବ ପୁରା ମୋଟା ଖମ୍ବ ଟାଇପ୍ ର ପୋତା ହବ। ତା ଦି ସାଇଟ୍ ରେ ଲାଗିବ ହଉଚି ବାଉଁ ଶ ଲାଗିବ ବାଉଁଶ ଲାଗିକି ଦି ସାଇଟ୍ ରେ ଦିଟା ଆଉ ଜଣେ ସେଇଟାକୁ ଧରିକି ମାନେ ସେ ଯୋଉ ଖମ୍ବରେ ଗୋଟେ ଲାଗିଥିବ ଗୋଟେ କଣ ଟାୟାର୍ ଭଳିଆ। ସେଇଟା କୁ ଜଣେ ଧରିକି ଘୁରେଇବ ବହୁତ ଜୋରେ। ଘୁରେଇକି ଦୌଡି ପଳେଇ ଆସିବ। ପୁରା ସେଟା ଘୁରିବ ଏତେ ଜୋରରେ ପ-ମ ଜା ତ ଲାଗେ, କିନ୍ତୁ ମାନେ ଡର ବି ଲାଗେ, ହେ କାଳେ ଗଳି ପଡିବୁ କି।
ଓ
ହଁ।
ମୁଁ ଦେଖିଚି ସେ ଦୋଳି, କିନ୍ତୁ କେବେ ବସିନି।
ହଁ ବଢିଆ ଲାଗେ, ମୁଁ ଦି ବର୍ଷ ଭଳିଆ ଖେଳିଚି। ତାପରେ ଆଉ ତାଙ୍କର କିଛି ବନେଇଲେନି ଆଉ ଦୋଳି ଫୋଳି। ଲଗେଇଲେନି।
ସତରେ କିନ୍ତୁ ଆମ ଓଡିଶାରେ ବହୁତ ଭଲ ଭଲ ପର୍ବ ଛି, କିନ୍ତୁ ଆଗ ଭଳି ଆଉ ସେମିତି କେହି ପାଳୁ ନାହାନ୍ତି।
ହଁ ଏବେ ଆଗରୁ ମାନେ ଆଗରୁ କଣ କଣ ଆଗରୁ ଆମେ କିଛି ନଥିଲେ। ଯେତେବେଳେ ଗୋଟେ ଯେ ଗୋଟେ ଟାଇମ୍ ଆସୁଥିଲା ଆମେ କଥୁଲେ। ଆମକୁ ବହୁତ ମାନେ ଆମେ ବହୁତ ଆଗ୍ରହ ସହିତ କରୁଥିଲେ। କିନ୍ତୁ ଏବେ ଆମର ସବୁଦିନ ରଜ, ସବୁଦିନ ଦିିବାଲୀ।
ହଁ।
ହଁ ତ ସେଥିପାଇଁ ଲୋକଙ୍କୁ ଆଉ ଭଲ ହିଁ ଲାଗୁନି କିଛି କରିବା ପାଇଁ। ହୋ
ଏଇ ଟାଇମ୍ ରେ ରଜ ଟାଇମ୍ ଟା ବହୁତ ବଢିଆ ଯାଏ କିନ୍ତୁ ଗାଁ ରେ। ମାମୁଁ ଘରୁ ଡ୍ରେସ୍ ଆସିବା ଏଇ ଜିନିଷ ଟା ବହୁତ ବଢିଆ ଲାଗେ।
ହଁ ସେଟା ତ ମାନେ ଆଗରୁ କଣ ଆଗରୁ ରଜ ମାନେ ପୁରା ମାନେ କେତେ ଆଁ, ଭଲ ହୁଏ ମାନେ ଉଁ, ରଜ ମାନେ ଆମେ ମାନେ ତିନି ଚାରି ଦିନ କି ମାସେ ପୂର୍ବରୁ ଆମେ କୋଉ ଡ୍ରେସ୍ ଆଣିବୁ, କଣ କରିବୁ? କେମିତି ସଜ ହବୁ। ହଁ।
ରଜ ପୂର୍ବ ଦିନ ଟା ବି ଆହୁରି ବଢିଆ ଲାଗେ। ସଜବାଜ ଦିନ ଟା।
ତ ବେଶୀ ଭଲ ଲାଗେ। ମେହେନ୍ଦୀ ଲଗଉ, ଅଳତା ଲଗଉ, ସବୁ ରଜ ସୁ-ପୂର୍ବ ଦିନ କରୁ। ମୁଣ୍ଡ ସଫା କରିଥାଉ। ଆଗରୁ ଜାଣିଚନା ମୁଣ୍ଡ ସଫା କରିକି ଆମେ ଛୋଟ ଛୋଟ ସରୁ ସରୁ ବେଣୀ କରିଦେଇଥାଉ। ସିଏ ପୁରା ଚୂଳ ପୁରା ଏ କୁଞ୍ଚୁ କୁଞ୍ଚିଆ ଦେଖା ହେଇକି ପୁରା ବଢିଆ ଦେଖାଯାଏ।
ହଁ ଭଲ ଲାଗିବ, ସୁନ୍ଦର ଲାଗିବ ସେଇଟା।
ତଳା ଚୂଳ ପୁରା ପୁରା ହେବି ହେବି ଦେଖାଯାଏ।
ହଁ।
ଆଉ ତ ସେମ୍ ବହୁତ କିଛି ଆଗରୁ କରୁ। କିନ୍ତୁ ଏବେକା ରଜରେ ସେମ ତି ଅଛି ଆବଶ୍ୟ ଆମେ କରୁଚନ୍ ତି ଆମକୁ ଆମକୁ ମୋତେ କାହାକୁ ଲାଗୁ ନ ଲାଗୁ ମୋତେ ତ ବହୁତ ଆଗ୍ରହ ଲାଗୁ ମୋତେ ଏ ମାନେ ଉଁ, କିଛି ଗୋଟେ ଜିନିଷ ଲଗେଇବା, ମେହେନ୍ଦୀ ଲଗେଇବା ପାଇଁ କି, ଅଳତା ଲଗେଇବା ମୋତେ ବହୁତ ଭଲ ଲାଗେ। କିନ୍ତୁ ମତେ ସେଇ ଜିନିଷଟା ଆମେ କଣ ଡେଲି ଡେଲି ଗୋଟେ ଗୋଟେ ନୂଆ ଡ୍ରେସ ପିନ୍ଧୁଛନ୍ତି। ଡେଲି ଡେଲି ଆମେ ନୂଆ ନୂଆ ଜିନିଷ କରୁଛନ୍ତି ସଜ ଏମିତି ହଉଛନ୍ତି ଆଉ ଡେଲି ଆମେ ବାହାରି।
ପ୍ରାୟ ଟାଇମ୍ ବି ମେହେନ୍ଦୀ ବି ଲଗଉଛନ୍ତି ଆଗରୁ ସେମିତି। ଚି କରୁ ନଥିଲେ। କେବେ କେବେ ଗୋଟେ ଆସିଲେ ପୂଜା ପର୍ବ ସେଇ ଟାଇମ ରେ।
ଥିଲେ ନା କୁଆଡେ ଏବେ ତ ସବୁାଆଡେ ବୁଲୁ ଛନ୍। ସବୁଦିନ କିଛି ନା କିଛି ଗୋଟେ କରୁଛନ୍ତି ତ ଆଉ ସେଇ ଆଗ୍ରହଟା ନାହିଁ। ହଁ। ଯେମିତି ଆଗରୁ ଆମିଷ ଆମିଷ ବି ଲୋକ ମାନେ ଆମର ଆଜି ଚିକେନ ହେଇଛି ମାନେ। ମାନେ ବହୁତ ଖୁସି। ଏବେ ଲୋକଙ୍କ ଘରେ ଚିକେନ। କି ବେ ଏ କଣ ହେଇଛି ତ ଆଉ ଏଇଭଳିଆ‌ ହାଁ।
ହଁ ସେ ପ୍ରତିଦିନ ହେଇଗଲାଣି ନା ସେ ଜିନିଷଟା ସେଇଥିପାଇଁ।
ପ୍ରତିଦିନ ହେଇଗଲା ବେଳକୁ ଆଉ କିଛି ଲାଗେନି।
ହୁଁ ସେଇଥି ପାଇଁ କିଛି ଲାଗୁନି।
ତ ବୁ ଚିତୋଉ ପିଠା ଭାଉଜ ଖାଇଛ ତମେ।
ହଁ ଚିତୋଉ ପିଠା ମୁଁ ଖାଇଛି ଆଉ ଛୁଞ୍ଚି ପତ୍ର ପିଠା ବି।
ହଁ ମୁଁ ଛୁଞ୍ଚି ପତ୍ର ପିଠା କେବେ ଠୁ ଖାଇନି। ଛୁଞ୍ଚି ପତରେ ପିଠା ଟା ବଢିଆ ଲାଗେ କିନ୍ତୁ। ପୁରା ହଁ ପୁରା ପତଲା।
ସେ ପିଠା ଟା ଭାରି ସୁନ୍ଦର ଲାଗେ ମତେ ଏତେ ବଢିଆ ଲାଗେ ଆ ତା ଟେଷ୍ଟ ବି। ହଁ।
ହୁଁ
ଆଉ ଗୋଟେ ଜିନିଷ କ କେବେ ଖାଇନି ସେଇଟା ହଉଛି ଚନ୍ଦ୍ରକାନ୍ତି ପିଠା ଗୋଟେ କୁହନ୍ତି। ସେଇଟା ନା ମୁଗ ଆଉ ଚାଉଳରେ ହୁଏ। ସେଟା ମୁଗ ଆଉ ଚାଉଳରେ ହୁଏ।
ଓହୋ କେମିତି ମୁଁ ବି ସେଇଟା କେବେ ଖାଇନି।
ମୁଁ ବନେଇ ଛି କିନ୍ତୁ ମୁଁ ଖାଇନି କେବେ। ମୁଗ ଆଉ ଚାଉଳରେ ମାନେ ପିଠା ତ ଯେମିତି ହୁଏ ହୁଏ। କିନ୍ତୁ ଏଇଟା କେମିତି କହିଲ ସେଇ ପୋଡପିଠା ଟାଇପ ର ହବ କିନ୍ତୁ ୟାର ପିସ୍ ଗୁଡା ଯେତେବେଳେ କା ଟିବ ଆକୁ ପୁରା କେକ୍ ସେପ ର କାଟିବା ତାକୁ ମାନେ।
ଓହୋ।
ପୁରା ଛୋଟ ଛୋଟ ସାଇଜ କରିକି ତାକୁ କାଟିବ।
ଓହୋ ଆଚ୍ଛା ଆଚ୍ଛା।
ଚନ୍ଦ୍ର କାନ୍ତି ପିଠା କେତେ ପିଠା। ତର ଆମ ଓଡିଆ ମାନେ ବହୁତ ଗୁଡେ ପିଠା ଜାଣିଛନ୍ତି।
ଆଉ ଆମର ଯେଦି ପାଇଁ ଗୋଟେ ପିଠା ପିଠା ପର୍ବ ବି ଗୋଟେ ହୁଏ ନା।
ହଁ ଆଉ ଏଇ ସାଙ୍ଗେ ଆଗକୁ ଆସିବ ଅଷ୍ଟମୀ ଆସିବ ତା ଦେହରେ। ଏ ଆମର ପୁଣି ଏଣ୍ଡୁରି ପିଠା ଆଉ ପୁଣି ଗୁରୁବାର ସରିବ ସ୍ ଥିଲେ ମଣ୍ଡା ପିଠା।
ମଣ୍ଡା ପିଠା ଚିତଉ ପିଠା ଚିତଉ ପିଠା ତ ମତେ ବଢିଆ ଲାଗେ।
ହଁ ଚିତଉ ପିଠା ଟା ବି ହୁଏ।
ମୁଁ କ ଇଲି। ତାର ବି ଦେଖ ଆମେ ଏଇଟା କଦଳୀ ପତ୍ରରେ କରୁଛୁ ସିଏ ପୁଣି ହେଇଯିବ ହଳଦୀ ପତ୍ରରୁ ତାକୁ।
ହଳଦୀ ପତ୍ର ପତ୍ର ବେ ଆମେ ସବୁକୁ ନେଇ ଆମେ ମାନେ ଆମେ ଓଡିଆ ଓଡିଆରେ। ଆମର ମାନେ ସବୁ ଜିନିଷକୁ ନେଇକି ଆମେ କିଛି। ଖାଇବା ଜିନିଷ ଟାକୁ ରଖନ୍ତି ଆଡ କରନ୍ତି ତା ଦେହରେ।
ରଖନ୍ତି ହଁ।
ହଁ। ଆଉ ମାନେ ପଣସ ପତ୍ରରେ ବି ଗୋଟେ କି ପିଠା ହୁଏ ଜାଣିଚ ନା।
ହଁ ପଣସ ପତ୍ରରେ ମୁଁ
ମାନେ ସେଟାକୁ ମୁଁ ବି ଜାଣିନଥିଲି ଗୋଟେ ହଁ ଗୋଟେ ମାନେ ଯୋଉ ଗୋଟେ ଜଣଙ୍କ ମାନେ ମୋର ଗୋଟେ ସା ସାଙ୍ଗ ଘର ଗାଁ। ତାଙ୍କ ଗାଁରେ ମୁ ଥରେ ତାଙ୍କର ହଁ ପ୍ରଥମା ଅଷ୍ଟମୀରେ--' ଆମେ ଆଗରୁ ସ୍କୁଲ ରେ ସ୍କୁଲରେ ଯେତେବେଳେ ପଢୁଥିଲୁ ସେତେବେଳେ ଆମେ ସବୁ ସାଙ୍ଗମାନେ ପ୍ରଥମା ମାନେ କିଛି ଗୋଟେ ପ ପୁଜ ମାନେ ସେଥିପାଇଁ ତ କହୁଚି ମାନେ ସେତେବେଳେ ଯୋଉ ଆଗ୍ରହଟା ଥିଲା ଏବେ ଆଉ ନାହିଁ ମାନେ ସେତେବେଳେ ଯଦି ଗୋଟେ ପର୍ବପର୍ବାଣୀ ହବ ତାହେଲେ ଆମେ ସମସ୍ତେ ଆଗେ ରେଡି ହେଇକି ବାହାରିକି ସମସ୍ତେ ଆଗେ ସମ୍ ସମସ୍ତଙ୍କ ଘ ଘରକୁ ଯିବୁ କଣ କଣ ସମସ୍ତଙ୍କ ଘରେ ହେଇଥିବ ଟିକେ ଟିକେ ଟିକେ ଟିକେ ଖାଇ ଖାଇକା
ହେଇଚି ଖାଇକି ଆସିବୁ ହଁ।
ସେଥିପାଇଁ ଯୋଉ ମାନେ ଖାଇକି ଆସିଲି ତ ସେତେବେଳେ---' ଆମର ଗୋଟେ ମୋର ଗୋଟେ ସାଙ୍ଗଟେ ତାଙ୍କ ଗାଁ ରେ ପଣସ ପଣସ ପତ୍ର। ତାକୁ କଁ କରନ୍ତି ମାନେ ହଁ ପ୍ରଥମା ଅଷ୍ଟମିରେ ଆମେ ପୁରା ଯାଇଥି ଥିଲୁ ଆମର ହଳଦୀ ପତ୍ରରେ ହେଇଥିଲା ଯୋଉ ଏଣ୍ଡୁରି ପିଠା। ତାଙ୍କର ସେଆଡା ହେଇଥିଲା ଯେ ମାନେ ଏତ ସେଇ ଏଣ୍ଡୁରି ପିଠା ଆକୃତିର କିନ୍ତୁ ଅ ପଣସ ପତ୍ର ଟା କୁ ସେ ଠୋଲି ଟାଇପ ପି ର କରିକି ଗୋଟେ ଲବଙ୍ଗ ନା କଣ ଗେଞ୍ଜିକି କାଠି ନା ଲବଙ୍ଗ ଗେଞ୍ଜିକି ତା ଦେହରେ ଟିକି କି ମାନେ ଆଗେ ଟିକେ ପଁ ପିଠୋଉ ଦେବେ ତାପରେ ଟିକେ ପୁର ଦେବେ ତାପରେ ଟିକେ ପିଠୋଉ ଦେବେ। ଏମିତି କରି ସେମତି ମାନେ ତାକୁ ପୁରା ବମ୍ଫେଇଦେବେ ବମ୍ଫେଇ ଦେଲେ ସିଏ ପୁରା ହେଇଯିବ ପୁରା କୋନ ସାଇଜ ର ପୋଡପିଠା ହେଇଯିବ ସେଇଟା ବଢିଆ ଲାଗେ।
ହଁ ହଁ ମୁଁ ଖାଇଚି ଏମିତିକ ମୁଁ ଗୋଟେ ଥରେ ମୋ ସେମତି ମୋ ନାନୀ ଘରକୁ ଯାଇଥିଲି ତାଙ୍କ ଶାଶୁ କେମହସତି କରିଥିଲେ କଇଲ ଗୋଟେ ଗଜା ପିଠା କରିଥିଲେ ଗଜା ପିଠା ପିଠା ଟା ସେ ଯୋଉ କାନ ବୁଡି ଆମେ ଯେମତି କରୁନୁ ସେମିତି ହବ କିନ୍ତୁ ତା ଦେହରେ ପୁର କଣ ଦିଆ ହୁଏ ଉ ଯେମିତି ଆମେ ମୋମୋସ୍ ତିଆରି କରୁଚୁ ତା ଧେରେ ପରିବା ସବୁ ସିଜେଇକି ଯେମିତି ଦଉଚୁ ସେ ସେଥିରେ ବି ଥେମ ଦିଆ ହବ ପୋଡଟା ହୋଉଚି ତାର ସେମ ସେଇଟା ଦିଆ ହବ।
ଗଜା ପିଠା ହଁ ସେଟାକୁପା ସେଟାକୁ ସେଟାକୁ ଗୁଜିଆ କହନ୍ତି ସେ ଗୁଜିଆ ବି ଆସେ ଗୋଟେ ଏ ପେଲପ ଯିଏ ବି ଆସେ ହୁଁ।
ମୁଁ ଫାଷ୍ଟ ଟାଇମ ତାଙ୍କର ସେଇଠି ଖାଇଥିଲି। ହଁ ହଁ ସେ ପରିବା ଦେଇ ଦେଇଦିଅନ୍ତି ତା ଭିତରେ ପରିବାଦେଇକି ତାପରେ
ସେ ଯୋଉ ଭଜା ପୋର ଦେଇକି ଖାଇଚ ନା କେବେ ମଣ୍ଡାରେ।
ଓହ ଉ ନାଇଁ ବୋଧେ ସେ ତାରିଟାଏ ସେଇଭଳିଆ ଲାଗିବ। ଯେମତି ମୁଁ ଗଜାପିଠା ଖାଇଥିଲି ବୋଧେ ସେଇ ଭଳିଆ ଲାଗିବ କାହିଁକିନା ସେଟା ସେମତି ସିଜା ହେଇ କି ବାହାର କରାହଉଥିଲା କି ଏଇଟାକୁ ବି ତ ଆମେ ପାଣିରେ ସିଯୋଉଚୁ।
ହୁଁ ହୁଁ ନା ମୁଁ ଟିକେ ମତେ ଟିକେ ମିଠା ଜିନିଷ ବେଶି ଭଲ ଲାଗେନି ବୋଲି ଆ ମୋର ଯେତେବେଳେ ମାମା ଯେତେବେଳେ ବନାନ୍ତି ଉଁ ମଣ୍ଡା ପିଠା ଯେତେବେଳେ ବନାନ୍ତି ମିଠା ଦେଇକି ମୋର ସେତେବେଳେ ବନାନ୍ତି ମଟର ଆଳୁ ସିଝା କରିକି ତାକୁ ପୋର ଉ ଗୋଟେ କରିକି। ସେଟା ଦେଇକି ଏ ମୋ ମାମା ବନାନ୍ତି ମାନେ ମଣ୍ଡା ପିଠା। ସେତେଟା ସେଇ ସେଇ ମଣ୍ଡାପିଠା ଟାକୁ ମୁଁ ଖାଏ ସେଟା ବି ବୋହୁତ ଟେଷ୍ଟେ ଲାଗେ ବୋହୁତ ବଢ଼ିଆ ଲାଗେ ସେଟା।
ଆଚ୍ଛା ଆଚ୍ଛା ମୁଁ ସେମିତି ଖାଇ ନାହିଁ କେବେ କୋଉଥିରେ କରିବାକୁ ପଡିବ ସେମିତି ଆଉ।
ଆଉ ଆ ତମ ଘରେ ସବୁ ନୂଆ ନୂଆ ପିଠା କଣ କଣ ହୁଏ?
ଏ ତ ଯେତେ ପିଠା ଆମେ ସବୁ କହିଦେଲେ। ନୂଆ ପିଠା ମୁଁ ଏ ଏଇଟା ଗୋଟେ ଥର ଏଇ ଯୋଉ କହିଲି ଗଜା ପିଠା ଟା ଏଇଟା ଥରେ ଆଉ ତ ବାକି ସେମିତି ଆମର ଚ କୁଳି ଫକୁଳି ହୁଏ କାକରା ହୁଏ।
ପ୍ରାୟତଃ ଆମେ ବହୁତ ଗୁଡେ ପିଠା କରୁ କିଛିଟା ପିଠା ଯୋଉଟା ଆମେ କରି ନାହୁଁ ଘରେ।
। ଆଉ ଆଉ ତମ ପାଗ ସେଆଡ଼େ ସେଆଡ଼େ କେମତି ମାନେ ବର୍ଷା ନା ସେ ତ ନା ନା ବର୍ଷା ନା ଖରା ନା କଣ?
ଏ ଟାଇମ ତ ସେଇଭଳିଆ ଆଉ। ଉଁ ଯେଉଁ ଆଷାଢ଼, ଶ୍ରାବଣ ଏଇ ସାଙ୍ଗେ ବର୍ଷା
କି କାଲି ଗୋଟେ ପାଗ ହେଇଥିଲା କାଲି ପୁରା ବଢ଼ିଆ ପାଗ ଆମ ଏପଟେ ହେଇଥିଲା। ମାନେ ପୁରା ନା ବର୍ଷା ନା ଖରା ଯଉଁ ଉଏ ଯେମତି ବର୍ଷା ପାଗ ପୁରା କାଉଁଳି କରି ରଖିଥାଏ। କିନ୍ତୁ ପୁରା ଗୁଳୁ ଗୁଳି ଲାଗେ ହଁ ନା ନା ଉଁ କିନ୍ତୁ ମ ମାନେ ପ୍ରାୟ ଟାଇମ୍ ହୁଏ କାଉଁଳେଇକି ରଖିଥାଏ କିନ୍ତୁ ଭାରି ଗୁଳୁଗୁଳି ଲାଗେ ମାନେ ଖରା ହୁଏନି ଗୁଳୁଗୁଳି ଲାଗେ। କିନ୍ତୁ କାଲି ବିଲକୁଲ ଗୁଳୁଗୁଳି ନାହିଁ କିଛି ନାହିଁ ବର୍ଷା ନାହିଁ ଖରା ନାହିଁ ପୁରା ପୁରା ସୁପ ରେ ବସନ୍ତରି ତୁ ଯେମତି ଲାଗେ ପୁରା ସୁଲସୁଲିଆ ଟିକେ ହାୱା ଦଉଥାଏ ବଢିଆ ଲାଗେ ସେଇଭଳିଆ ପୁରା ଲାଗୁଥିଲା କାଲି।
ଆଜି ଆମ ଏଠି ସେମତି ଲାଗୁଛି। ହାଲକା କିନ୍ତୁ ବର୍ଷା ଜଷ୍ଟ୍ ଟିକେ ଟିକେ ଛିଞ୍ଚୁଚି
ଟାରୁ ବି ତିନ ତିନିଟା ଚାରିଟା ପର୍ଯ୍ୟନ୍ତ ବି ସେମିତି ଲାଗୁଥିଲା ଟୋଟାଲି କାଲି ଖରା ହେଇନି। ମତେ ସେମିତିଆ ମାନେ ମୋତେ ଭାରି ପସନ୍ଦ। ସେମିତିଆ ପାଗ।
ଏବେ ଟିକେ ବର୍ଷା ଛିଞ୍ଚୁଚି କିନ୍ତୁ ହାଲକା ପବନ ଦଉଛି। ପାଗ ପୁରା କାଉଁଳେଇକି ରଖିଛି ପୂର୍ ଏଇ ଟାଇମ ରେ ଜାମୁ କୋଳି ବି ହବ।
ହଁ ଜାମୁ କୋଳି ମୋତେ ବଢିଆ ଲାଗେ ଜାମୁ କୋଳିରେ କିଛି ରେସିପି ଜାଣିଛ ମାନେ ଜା ଜାମୁ କୋଳି ନୂଆ ନୂଆ ଜିନିଷ କିଛି ଜାଣିଛ? ମୋତେ ଜାମୁ କୋଳି
ଆମେ ତ ସେମତି ଯେମିତି ଲଙ୍କାଗୁଣ୍ଡ ଦେଇକି ଖାଉ ବି
ଆ ସେମିତି ଲୁଣ ଲଙ୍କା ଗୁଣ୍ଡ ତ ଦେଇକି କି ତୁନ ସେମତି ଖାଆନ୍ତି କିନ୍ତୁ ଅଲଗା କିଛି ରେସିପି ଜାମୁ କୋଳିରେ
ଉଁ ଜୁସ୍ ବନେଇ ପାରିବା।
ହଁ, ଜାମୁ କୋଳିରେ ସେଟା ଗୋଟେ ଗୋଟେ ଆ ସୋଢା ବାଲା ଜୁସ୍ ଅଛି। ସେଇଟା ବନେଇବ ସେଇଟା ବଢିଆ ଲାଗିବ ଆଉ ବିନା ସୋଢ଼ାରେ ବି ସେଟା ପିଇବ ବଢିଆ ଲାଗିବ ସେଟା। ତା ଦିରେ ଟିକେ କଞ୍ଚା ଲଙ୍କା, ଖଣ୍ଡେ ଅଦା, ରସୁଣ ଦିଟା ହଁ ଆଉ ପୁଦିନାପତ୍ର ଟିକେ ଧଣିଆପତ୍ର ଟିକେ। ଆଉ ଲିମ୍ବୁ ଚିପୁଡ଼ି ଦେଇକି
ହଁ।
ଆ ତାକୁ ଦେଇକି ଗ୍ରାଇଣ୍ଡ କରିଦେଇକି ଆଉ ସେଉ ହଁ ଯେତେ ଚାଲା ଗୋଟେ ଦେଇକି ହଁ ଚାଟ ମସଲା ଟିକେ ତା ଟେଷ୍ଟ ବି ବଢିଆ ଲାଗେ। ସେଟା ଥରେ ଥରେ ଟ୍ରାଏ କରିବ କେବେ ଗୋଟେ ପିଇବ। ବନେଇକି କେତେ ସୁନ୍ଦର ଲାଗେ ସେଟା ପିଇବା ପାଇଁ। ତାର ଯୋଉ ସ୍ଵାଦ ଟା ବଢ଼ିଆ ଲାଗେ।
ଏହି ସମୟରେ ବେଶୀ ଜାମୁକୋଳି ମିଳିବ। ଆଉ କିନ୍ତୁ ସତରେ କିନ୍ତୁ ମୁଁ ଆଉ କୋଉଠି ଜାଣନି କିନ୍ତୁ ଆମ ଓଡିଶାରେ ବର୍ଷାଟା ଦିନଟା ଅଲଗା ଲାଗେ କିନ୍ତୁ। ବର୍ଷା ତ ହୁଏ କିନ୍
ନା ମତେ ବି ବର୍ଷା ପାଗ ବହୁତ ଭଲ ଲାଗେ ଯେ କିନ୍ତୁ ଯେହେତୁ ଟିକେ ପା କାଦୁଅ ଆଉ ଇଏ ହୁଏ ମତେ ଏଇ କାଦୁଅ ଦଢି ପାଇଁ ମତେ ଟିକେ ବର୍ଷା ଋ ଭଲ ଲାଗେନି।
ହଁ, ଯୋଉମାନେ ସବୁ ମିଶିକି ରହୁ ନାହାନ୍ତି ଯାହାର ବଡ